ହଁ ହଁ ହଁ ଶୁଭୁଛି।
ଏମ୍ ଏ ବସିକି ରୋଷେଇ କଲି। ତାପରେ ପରଟା ଏବେ କରିକି ବସିଛି ବାଲକନିରେ ଟିକେ ବସିଛି ଆଉ।
ଓହୋ।
ଆଉ ତମେ କଣ କରୁଚ।
ମୁଁ ଏବେ ଛାତରେ ବୁଲୁଚି।
ହଁ ପୁ ରୋଷେଇ ସରିଲାଣି।
ନାହିଁ ରୋଷେଇ ସରିନି ମୁଁ ଅଟା ଚକୁଡି ଦେଇକି ଆସିଲି ମୁଁ ଯା ଏବେ ରୁଟି ସେକୁଚି।
ଆଛା। ଆଉ ଛୁଆଙ୍କ ତ ସ୍କୁଲ ଖୋଲିଲାଣି ନା ସ୍କୁଲ ଗଲାଣି ଛୁଆ ତମର।
ନାହିଁ ସ୍କୁଲ ଯାଇନି ମୁଁ ଘରକୁ ପଳେଇଥିଲି ଆଜି ଆସିଲି। ଏବେ ପହଞ୍ଚିଲି ଆଉ କାଲିଠୁ ସ୍କୁଲ ଯିବ ଆଉ।
ଆମର ତ ଆଜି ସ୍କୁଲ ଯାଇଥିଲା ଯେ ଆସିକି ପୁରା ଥକିକି ଶୋଇପଡୁଛି। ନା ମୁଁ ଥକି ଯାଇଛି ବହୁତ ମୁଁ କଲି ସ୍କୁଲ ଯାଇଥିଲ ନା କାଠ ହାଣି ଯାଇଥିଲ ଜଙ୍ଗଲକୁ।
ଆଉ ସ୍କୁଲରେ ଏତେ ବାଟ ଯିବା ଆସିବା କରିକି ଖରାରେ ହେଲା ବେଳକୁ ଛୁଆ ଥକି ଯାଉଛନ୍ତି ଆଉ।
ତାପରେ ବ୍ୟାଗ ଯୋଉ ଭାରି କଣ କହିବ ଆଉ ବ୍ୟାଗ ପାଠ ତ ପାଠ ସାାଠ କଣ ହବ ଜଣାନାହିଁ ବସ୍ତାନ ନ୍ତି ବହୁତ ବଡ।
ହୁଁ ସେ ସବୁ ଛୋଟ ଛୁଆଙ୍ଗର ଏବେ ସବୁ ପେନ୍ ହେଲାଣି ଅଣ୍ଟା ବେକ ପେନ୍ ହେଲାଣି।
ହଁ।
ମୋ ପୁଅ ତ ସ୍କୁଲୁ ଆସିକି ବ୍ୟାଗ ପକେଇ ଦେଇକି କହୁଚି ଘସ ସବୁ ମତେ। ସବୁ ଦିନ କହୁଛି ଘସ ସ୍କୁଲୁ ରୁ ଆସିଲେ।
ସବୁ ଛୁଆ। ଆମ ଟାଇମ ଏ ମେ କଣ ହଉଛି କହିଲ ସେ ଛୁଆ ମାନେ ଖେଳକୁଦ ପାଇଁ ସମୟ ପାଇଲେନି ନା। ଆମେ କଣ ଆମେ ଏନି ଟାଇମ୍ ଖେଳୁଥିଲେ। ଆମର ସବୁବେଳେ ଶରୀର ଟା ବ୍ୟାୟାମ ହେଇକି ରହୁଥିଲା ତେଣୁ ଆମକୁ ଏତେ ଥକା ଲାଗେନି କିନ୍ତୁ ଏମାନେଙ୍କୁ କୋଉଟେ ସ୍କୁଲ୍ ପାଠ ପଢା ପ୍ରେସର ରହିଲା ସ୍କୁଲ ଯିବ ଟିଉସନ ଯିବ। ତାପରେ ସମୟ ଆଉ କାହିଁ ଖେଳୁଛନ୍ତି ସବୁ ତ ଫୋନ ବ୍ୟବହାର କଲେ। ତେଣୁ ଆମ ଟାଇମରେ ଫୋନ ଥିଲା କି ଆମେ ସବୁବେଳେ ଖେଳକୁଦ ଚାଲିଥିବ ଯେ ଚାଲିଥିବ।
ତାଙ୍କ ଶାରୀରିକ ବିକାଶ ଏବେ ହେଇପାରୁନି ଆଉ ତ ପ ଏତେ କମ ଏଜେରୁ ସେମାନଙ୍କୁ ଖେଳିବା ବୁଲିବା ବି ଳିବା ବୟସରେ ସେମାନଙ୍କୁ ଆମେ ସ୍କୁଲ ଛାଡି ଦଉଛେ ଆ ସେ ବୃ ଏ ତିକି ବୟସରୁ ବହିପତ୍ର ନେଇକି ସ୍କୁଲ ଗଲା ବେଳକୁ ହବ ଆଉ ଆମ ବୟସରେ କଣ ଆମେ ଏତେ ଜଲଦି ଯାଉଥିଲେ କି ସ୍କୁଲ ଖେଳି କୁଦି ଆମର ନଥିଲା ବହୁତ ଲେଟରେ ଆମେ ସ୍କୁଲ ଯାଉ। ଏମିତି ଆଜି କାଲିକା ଯୋଉ ବ୍ୟାଗ୍ ନଉଛନ୍ତି କାନ୍ଧରେ ପକେଇକି ସେତେବେଳକୁ ସେଇ ବ୍ୟାଗ୍ ବି ନଥିଲା। ସେ ଜରି ବ୍ୟାଗ କି ବସ୍ତା ବ୍ୟାଗ ଆମ ବେଳକୁ କୁ ତ ସେଇଆ ଥିଲା ଜରି ବ୍ୟାଗ କି ବସ୍ତା ବ୍ୟାଗ କି ରସ ବାକ୍ସ ଏମିତି ସବୁ ବାକ୍ସ ନହେଲେ ନେଇକି ଯାଆନ୍ତି।
ହଁ ମୁଁ ବାକ୍ସ ନିଏ ମୋର ମନେ ଅଛି ବାକ୍ସ। ଫାଷ୍ଟ ଟାଇମ ଆମ ସ୍କୁଲରେ ମୁଁ ମୋ ଭାଇ ଦିଟା ଧରିକି ଯାଇଥିଲୁ। ତାଲା ପକେଇକି ପୁଣି ସେ ବାକ୍ସ ରଖାଯାଏ ଯେମିତି ହୀରାମୁତି ରଖ
ହଁ ହଁ ଏବେ ବି ଆମ ଘରେ ସେଇ ବାକ୍ସଟା ଅଛି ମୁଁ ଯୋଉ ବ୍ୟାଗ୍ ବାକ୍ସ ଟା ନେଇକି ସ୍କୂ ସ୍କୁଲ କୁ ଯାଏ ରସ ବାକ୍ସଟେ ଥିଲା ଅଛି ସେ ହଁ।
ସେ ଯାହା ହଉ ଆମେ ଆମେ ଯୋଉ ସ୍ମୃତି। ମୁତି ଆମର ଅଛି ଆମ ଛୁଆ ମାନଙ୍କର ସେ ସ୍ମୃତି ଆସିବନି।
ନା। ଆଉ ଏବେ ସେଇ ବ୍ୟାଗ ଆଇଲା କାନ୍ଧରେ ପକେଇଲେ ଟିକେ ଚିରିଗଲେ ଆଉ ନୂଆ ବ୍ୟାଗ ଆଣ। ଆମର ତ ଥିଲା ପୁରା ଏଇ ଟି ଯୁଗ। ପା ହେଇଗଲା ଏବେ ଜାକେ ବି ଅଛି ତାକୁ ବଦଳେଇକି ଆଉ କଣ ଜିନିଷ ଆଣିଲେ ବି ହବ। ସେ ନଷ୍ଟ ହବନିି କେ।
ହଉ। ରସଟା ଯାଉ କେତେ କେ ଜି ଏଠିକି ଥରେ ଆସିଥିଲା। ଚୁଟି ଗୋଟେ ଦେଇଥିଲି ରସ ଡେକଚି ଟେ ଦେଇକି। ଆଉ କୁଡିଏ ନା ତିରିଶ ଟଙ୍କା ପଡିଲା ଗୋଟେ ଭଲ ସସ୍ପେନ ଟେ ହେଲା ମାନେ ଚାହା ଯୋଉଥିରେ କରନ୍ତି। ଷ୍ଟିଲର ହଁ ତା ପୁଣି ମୁଟା ପୁରା ଏମିତି ନ ଗୋଟେ ଷ୍ଟିଲର ଅଛି ଯେ ନନଷ୍ଟିକରେ ବସେଇବା ପାଇଁ ହେ ପତଳାଟା। ଶହେ ଟଙ୍କା କି କେତେ ନେଇଥିଲା କିନ୍ତୁ ଏଇଟା ଦୁଇଶ କେତେ କହିଲା। ମୋର ତ କଟିଗଲା କଟିିକି ଆଉ ଚାଳିଶ ନା ପଚାଶ ଟଙ୍କା ଦେଇଛି କି ନାଇଁ ଏଇଥିରେ ଭଲ ଷ୍ଟିଲର ମୁଁ। ଟା ପୁରା ଅଛି ଭଲ ଟିଏ ହେଇଗଲା।
ହୁଁ ସେଇ ଚୁଟି ଆଉ ନଷ୍ଟ ବି ହଉନି। ଯେ ଚୁଟି କାଟୁଚି ଧର ଅଧା ରୁ ଅଧିକ ଅଧିକ କାଟ ଟିଦଉଛନ୍ତି ସେ ଚୁଟି ବି ବିକ୍ରି କରିଦଉଛନ୍ତି।
ହଁ ସେ ବିକ୍ରି କରୁଛନ୍ତି ମୁଁ ତ ଥରେ ଦେଇଥିଲି ଯୋଉ। ଅଁ କର୍କଟ ରୋଗ ଯୋଉମାନେ ତାଙ୍କ ଥରେ ଡୋନେସନ ଯୋଉ ଦାନ କରନ୍ତି। ଚୁଟି ସେମାନେ ଲଗେଇବା ପାଇଁ କଣ ତାକ୍ ଥାଏ ସେଟା। ଥରେ ଦେଇଥିଲି ତାପରେ ମୁଁ ଆଉ ରଖି ଏତେ ଲମ୍ବା ଆଉ ରଖିପାରୁନି ସେତେବେଳେ। ପୁରା ମୋର ଅଣ୍ଟା ତଳକୁ ଥିଲା କିନ୍ତୁ ଆଉ ଏତେ ଲମ୍ବା ତ ର ଖିପାରୁନି ଆଉ କୁଆଡେ କରିବି ତଥାପି ଏବେ ଯୋଉ ଚୁଟି କାଟିଦେଲି ପୁରା କାନ ଯାକେ ପାଖାପାଖି। ବାହାରି ଥିଲା ଅଧା ହାତ ପାଖାପାଖି ସେଟା ମୋ ବୋଉ ନେଇକି ପଳେଇଲା। ସେ ବିନ ଦେଇକିନା କିଛି ଆଣିଥିବ ସେ ଚୁଟି ଦେଇକି।
ହଁ ଯୋଉ ଉପକାର ଜିନିଷ ହେଇଯାଉଛି। ମୋବାଇଲ ଫୋନ ଭଙ୍ଗାରାମ ଯୋଉରା ଫିଙ୍ଗି ଦଉଥିଲେ ସେଗୁଡାକ ଜିନିଷ ଦେଇ ଦଉଛନ୍ତି।
ତ ସେଟା ତ ମୋବାଇଲ ଫୋନ ବେଟରି ଚୁଟି ରେ କଣ ଆମର କିଛି ଆମେ ଯୋଉଟା ଫିଙ୍ଗି ଦଉଥିଲେ ସେ ଜିନିଷ ଵ୍ୟବହାର ବି ଚାଲିଛି।
ସେଇ ଟାଇମ ରେ ସୁନ ପାମ୍ପୁଡି ଦଉଥିଲେ ଚୁଟି ନେଇକି ସେତେବେଳକୁ ସୁନ ପାମ୍ପୁଡି ଟିକେ ଟିକେ ଦଉଥିଲେ।
କିନ୍ତୁ ସେଇଟା ବହୁତ ମନେ ପକା ହୁଏ ନା ସୁନି ପାମ୍ପୁଡି ଟା ଆମର ଟେଷ୍ ପଇସା ଟା ପଇସା ତ ସବୁଠୁ ଆସୁଛି। ସୁନି ପାମ୍ପୁଡି ଟା ଆଉ ମିଳୁଛି କି?
ସୁନ ପାମ୍ପୁଡି ସୁନ ପାମ୍ପୁଡି ବାଲା ବି ଆଉ ଦେଖିବାକୁ ଏତେ ମିଳୁନାହାନ୍ତି ସୁନ ପାମ୍ପୁଡି ତ ଆଉ ଆଣୁହି ନାହାନ୍ତି ଆଉ। ଯାହା ଗାଁକୁ ବିକ୍ରି କରି ଆଣୁଛନ୍ତି।
ହଁ ସବୁ ତ ଜିନିଷ ନେଲେ ଜିନିଷ ପାଇଗଲେ କିଏ ଆଉ ସେ। ଛୋଟ ଛୁଆମାନେ ଖାଆନ୍ତି ସୁନୁ ପାମ୍ପୁଡି ଆଉ।
ସବୁ ଚାଳରେ ଖୁସା ହେଇଥିବ ଚୁଟି କୋଉଠେ କୋଉଠେ ଅଛି ଶୁନପାମ୍ପୁଡି ଖାଇବା ପାଇଁ କେବଳ। ସୁୁନ ପାମ୍ପୁଡିବାଲାକୁ ଦେଖିଲେ ସବୁ ଚାଳରୁ ଖୁସା
ଉଁ ହୁଁ ସେଇଗୁଡା।
ହୁଁ କାହିଁ ସେ ସୁନପାମ୍ପୁଡି କାହିଁ ଆଉ। ସେ ଦିନ ନାହିଁ ଆଉ।
କା ନଡ଼ିଆ ଆଇସ୍କ୍ରିମ୍, ଚୁଡ଼ା ଆଇସ୍କ୍ରିମ୍, ସିମେଇ ଆଇସ୍କ୍ରିମ୍।
ହୁଁ।
ସେ ସବୁ କେତେ ଆଉ କାହିଁ ମିଳୁଛି ମିଳୁଛି ବି କୋଉ ଗୁଟେ ଜାଗାରେ ଯୋଉ କମଳା କଲର ଗୋ
ହୁଁ ଖାଲି ସେ ଖାଲି ବରଫରେ କଲର ଦେଇକି ସେ ମିଳୁଛି।
ହଁ ସେଇ ବର ମାନେ ସ୍କୁଲ ସାମ୍ନାକୁ ଆସୁଛନ୍ତି ଆଇସ୍କ୍ରିମ, ଗୁପଚୁପ, ଦହିବରା ଏମିତି। ସେ ଆଇସ୍କ୍ରିମ ଏଇ ଭାବିକି ଥରେ ମୁଁ କହିଲି କି ଯାହା ହଉ ଏବେ। କେତେ ସମୟ ଦିନରେ ମିଳିଲା, ଖାଇଲି କିନ୍ତୁ ସେ ପୁରୁଣା ସ୍ଵାଦ ଆଉ ନାହିଁ।
ନାଁ।
ଇଏ ପୁରା ଖାଲି ବରଫରେ ଚିନି ଗୁଳେଇ ଦେଇଛନ୍ତି, ସେ ସେତେବେଳେ ଯୋଉ ସିମିରା, ଚୁଡ଼ା ଆଇସ୍କ୍ରିମ ଯେ ସେ କେତେ ଖୁସି ଲାଗେ ସବୁ ଆମକୁ କେତେ ଭଉଁ ଯୋଉ ଜାଣିକି ମା ମାନେ ଅଟକାନ୍ତି ନା, ସେଥିରୁ ସାପ ବାହାରିବ କଣ ପୋକ। ଖାଉନି, ଥଣ୍ଡା ହବ କାଳେ ବୁଲି
ପଚରା ପାଣିରେ ହଉଛି, ପୋକ ପଡିଥିବ ସେ ପାଣିରେ
ଆମକୃତ କୁହନ୍ତି ପୋକ ଅଛି ଯଦି ଏଇ ଭିତରେ କିରୋସିନ ଢାଳିଦବ ନା ପୋକ ବାହାରିବ। ମୁଁ ସତରେ ଥରେ, ଖଣ୍ଡେ ଖାଇଲିିନି କିରୋସିନ ଢାଳିଲି ପୋକ ଗଲା କୁଆଡେ ସେ ଯୋଉ ଚୁଡା ଆଇସ୍କ୍ରିମ ଖାଉଥିଲି, ସେ ଚୁଡ଼ାର ପୋକ, ମୁଁ ଏତେ ବିି ବେଡା ନୁହଁ ଯେ ଚୁଡା ଆଉ ପୋକ ଭିତରେ ଫରକ ଜାଣିପାରିବିନି।
ହଁ ସେ ଆଉ ଦିନ ଅଛି ସେ ଆଗ ସେତେବେଳେ ଯୋଉ ସାଧା ଆଇସ୍କ୍ରିମ, ନଡିଆ ଟିକେ ଟିକେ ଉପରେ ପଡିଥିବ ସେଗୁଡା ଟଙ୍କା ସିଆଡେ ଫୁଲ୍ ନଡିଆଟାକୁ ଦିଟଙ୍କା ନେଉଥିଲେ ସେତେବେଳକୁ
ହୁଁ।
ଆଉ ଏଇନୁକାତ ସେଇ ଯୋରା ଟିକେ ଦର୍ ଟଙ୍କାଏ ଲାଗୁଥିଲା ସେଗୁଡା ଏଇନେ ଦଶ ଟଙ୍କା ହେଇଗଲାଣି। ବରଫ ଆଇସ୍କ୍ରିମ୍
ଏବେ ଆଉ ସେ ପଇସାରେ ଅଛି ଏବେ ତ ସବୁ ଦଶ ଟଙ୍କ ର ପାଞ୍ଚ ଟଙ୍କା ବି ମିଳୁନି ମୁଁ ଦି, ତିନି ବର୍ଷ ପୂର୍ବରୁ ଗୋଟେ ଦୋକାନରେ କେମିତି ଗୁଟେ ସବୁଜ କଲର, ଗୁଟେ ଅରେଞ୍ଜ କଲର କମଳା କଲର କିନା ବିକୁଥିଲା। ପାଞ୍ଚ ଟଙ୍କାରେ ଭଲ ଅଧିକା ସ୍ବାଦ ଲାଗେ ତାପରେ ଆଉ ଥରେ ତାଙ୍କ ପାଖକୁ ଗଲି, ସେ କଇଲା ନାଇଁ ଆଉ ପାଞ୍ଚ ଟଙ୍କା ବାଲା ନାଇଁ ଦଶ ଟଙ୍କା। ସବୁ ତ ଅ ବଢିଲା ରେଟ୍ ବଢିଲା, ଆଉ ସେ ଆଇସ୍କ୍ରିମ୍ କଣ ପାଇଁ ବଢିବନି?
ହଁ ସବୁ କିଛି ବଢିଲା, ଯୁଗ କୁଆଡେ ଗଲା। ଛୁଆମାନେ ଆଉ ଆମର ଟଙ୍କେ ଦିଟଙ୍କା ଜାଣୁନାହାନ୍ତି କିଛି। ଟଙ୍କେ, ଦିଟଙ୍କା ଜାଣିନାହାନ୍ତି କଣ ହେଇଗୁଡ଼ା ବୋଲି
ଆମେ ତ ଦଶ ପଇସା, ଦଶପଇସାର ଖାଇବ ଦଶ ପଇସା ଆମ ଦଶ ପଇସା କୋଡିଏ ପଇସାରେ ମିକଚର ସବୁ କିଣିକି ଖାଏ, ମୋର ମନେ ଅଛି ଖୁ
ହଁ। ହଁ ହଁ ଆମେ ଖାଇଛୁ, ଆମେ ଶନିବାରିଆ ଟଙ୍କାଟେ ନେଇକି ଯାଏ ଦିଟଙ୍କା ସେ ଟଙ୍କା ଟେ ମିଶ୍ଚର ଟଙ୍କା ଟେ କିଣି ଖାଉ ଏତେ ବ୍ୟସ୍ତେ ପୁରା
କୋଡିଏ ମୁଁ କୋଡିଏ ପଇସା ଦଶ ପଇସା ମୋର ମନେ ପଡନି କିନ୍ତୁ କୋଡିଏ ପଇସା ମୋ ଆଇ ଯୋଉ କାନିରେ ସେ ରଖିଥିବ ମୋ ଆଈ ମୋ ଅଜା ତ ଚାକିରି କରିଥିଲା ମୋ ଆଈ କଣ ଶାଗ ବି ବିକେ ମ ଆଇର ଭାରି ଲୋଭ। ପଇସା ଇଏ କରିବା ବିଜନେସ ଶାଗ ଜେ ବିିକିବପଇସା ରଖ ଥିବ ମୁଁ କୋଡ଼ିଏ କୋଡିଏ ପଇସା ଯଉରା ଥିବ ସେଟା ନେଇକି ମିକ୍ଚର ଆଣିକି ଖାଇବି ଧରି ଧରି ଯିବି ସେ ଆମ ଗାଁରେ ଯୋଉ ଜର ଅଛି ସେଟେ ଖାଇ ଖାଇ ଯିବୁ ସେଟା ଗାଧିବୁ ସେଠୁ ଆସିବୁ।
ହଁ ସେତେ ହେଳେ ଦଶ ପଇସା ଫ୍ରୁଟି ଚକୋଲେଟ ଗୁଡେ ମିଳୁଥିଲା ସେଇରା ଆମେ ଆଣିକି ପାଣିରେ ପକେଇକି ସ୍କୁଲକୁୁ ବୋତଲରେ
କୁଆସ ଆସ କୁହନ୍ତି ସବୁ
ସେ ଲାଲି ଲାଲି ହେ ଯାଇଥିବ ତାକୁ ଉଟେଇକି ସ୍କୁଲକୁୁ ଯାଉ ସବୁ ମାଗନ୍ତି ମତେ ଟିକେ ଦେ ସେ ମତେ ଟ
ହୁଁ ସେତେବେଳେ କେତେ ଖୁସି ଆଜିକାଲି ଦେଖ ଆମେ ଛୁଆକୁ ସବୁ ଯୋଗେଇ ଦେେଲେ କିଛି ଅଭାବ ର ରଖିଲେ ନିକିନ୍ତୁ ସେ ଆଉ ଅଭାବଟ ଜାଣିଲେ କି ଆମ ଅଭାବ ଏଇଟା ଜାଣିଚନ୍ତି ବୋଲି ଆମ ଛୁଆକୁ ସବୁ ଦଉଚ, ନ୍ତି ଆମେ ଏଇ ଅଭାବ ଟା ଜାଣିଚେ ଆମ ପାଖରେ ନ ହେଲା ଆମ ଛୁଆଙ୍କ ପାଖେ ତ କମ ସେ କମ୍ ଥାଉ ସବୁ କିିଛି।
ହଁ।
କି ତାଙ୍କୁ କିଛି କିଛି ଅଭାବ ରଖିବା କଥା ସେ କେମିତି ପୁଣି ଯୋଉ କରିବେ ସବୁ ଅଭାବ ପୂୁରଣ କରିବା କଥା ନୁହେ କିଛି ରଖିବା କଥା।
ହୁଁ ସେ ଜାଣି ପାରୁନାହାନ୍ତି ଏବେ ଜାଣିପାରୁନାହାନ୍ତି ଛୁଆ ଅଭାବରେ ରହୁନାହାନ୍ତି ତ ହ।
ସେଥିପାଇଁ ଆଉ ବାପା ମାଙ୍କ କଥା ବି ସେତେ ମାନୁନାହାନ୍ତି କଣ କରାଯ
ସବୁ ଆଶା ବଡ ବଡ ହେଇଯାଉଛି ଯେତିକି ନଥିବ ଅର୍ଥ ତାଙ୍କର ଆଶା ଟା ବହୁତ ତୁ ଉଚ୍ଚ ବେଳା ଆସିକି ଯାଉଛୁନି ଛୁଆରୁ ସବୁ ରହିଗଲେ ତ କିଛି ଅଭାବରେ ରହିଲେନି। ନ ଔଷଧ ଆମେ ଯାହା ମାଗିଲେ ଦେବେ ଆଉ।
ଛୋଟ ସବୁ ପୁରା ହେଇଗଲା ନା ଆମକୁ କଣ ଆମେ ଯୋଉ ଜିନିଷ କୁହନ୍ତିୁ ଏଇଟା ଦରକାର ନା ଏଇ ମାସରେ ନାାଇଁ ଆର ମାସରେ। କି ଥାଉ। କି ଆମ ବଡ ଭାଇ ଭଉଣୀ ଥିଲା ତାଙ୍କ ଜିନିଷ ଆମେ ବ୍ୟବହାର କରିଥାଉ।
ହଁ। ଆଉ ସେମାନେ ଏବେ ଆଉ ଅଛି। ସାନ ଭାଇଟା କେବେ ବଡ ଭାଇର ଏବେ ଆଉ ପିନ୍ଧୁନି ତାର ମୁଁ କାଇଁ ପିନ୍ଧିବି। ଆଜକୁ ଯେମିତି ଆଣିଛ ମଲ ଲାଗି ସେମିତି ଆଣ।
ଅଭାବ ଆଉ କେହି ଅଭାବରେ ରହିବାକୁ ଚାହୁଁନାହାନ୍ତି ତମେ ଯେତେ ଯାହା ହେଇଯାଉ ତମେ ଦବ ତ ଦବ।
ହଁ ଠିକ ହଉ। ହଁ ମୁଁ ଯାଉଛିବେ ଯାଉଛି ରୋଷେଇ କରିବି ଟିକେ ତ ରଖୁଛି।